ରେଡି ହେଇଯାଇଚି ହ୍ୟାଲୋ।
ହଁ କହ।
ହ୍ୟାଲୋ। ତର ଶୁଭୁନି ଯେତେବେଳେ ଦେଖିଲା ନେଟୱାର୍କ ଇସୁ ଯେତେବେଳେ ଦେଖିଲା କାଇଁ ଭଡ ଭଡ ହୋଉଚୁ।
କଣ ସୁବିଲା ଆସେଵେ ଏକ
କିଏ ଲୋ ସିଏ?
ଏ ନାଇଁ ପାୟଲ କୁ ଡାକୁଥିଲି।
କୁଆଡେ ଯାଉଛ?
କୁଆଡେ ଯାଉନୁ ଏ ଫେସୱାସ ମୁହଁଧୋଇବ ବୋଲି ଡାକୁଚି ଏ ଫେସୱାସ ରେ ମୁହଁ ଟା ଧୋଇବୁ ବୋଲି ତାକୁ ଡାକୁଥିଲି।
ଆଲୋ କୁରା ମାମୁଁ ଙ୍କୁ କେତେ ବର୍ଷ ହେଲାନି ଚାଳିଶୀ?
କୁରା ମାମୁଁକୁ କେତେ ବର୍ଷ ହେବଣି କିଲୋ ଥର୍ଟି ଥାର୍ଟି ଥାର୍ଟି
କଣ କାଳେ ଜମାରୁ ତିରିଶି। ଥାର୍ଟି ଥାର୍ଟି ମାନେ କେତେ ଷାଠିଏ?
ଏ ବତିଶ ହବା ହଁ ବତି ହବା ବତି ହଁ।
ହେ ନା ନା ନାମ ପଚାଶ ଖଣ୍ଡେ ହବଣି।
କହୁଛି ପଚାଶ ହବ ନା ବେ
ମଲା ତାଙ୍କୁ କହୁଥିଲେ ବାହା ହଉନି ବାହା ହଉନି ମୁଁ କହିଲି ବହେ ବୟସ କାଳେ ହେଇଥିବ ବୋଲି।
ନା ନା। ତିରିଶି ବତିଶି ଓ ସରି ଥାର୍ଟି ଟୁ। ମଝିଆ ମାମୁଁ ତ ବୁଢ଼ା ଭାଲିଆ ଦେଖା ଯାଉଥିଲେ ମାମୁଁ ତ ପୁରା ଟୋକା ଭଳିଆ ଦୁସୁଛନ୍ତି।
ଆଉ କଣ ଖାଇଚୁ ଆଁ?
ଗୁପଚୁପ୍।
ଗୁପଚପ ଅହ ମୁଁ ସିମେଇ ମୁଁ ମୋରି ତ ସିମେଇ ଯାଉ ଏଇରା ଖାଉଚି ଆଉ ତ ଗୁପଚୁପ୍
ସେଇରା ହିଁ ତୁ ଖାଇବୁ
ହଁ ପା ମୁଁ ଶୋଇକି ଉଠିକି ଲୁଚେଇକି ଗାଣ୍ଠିଆ ଫାଣ୍ଠିଆ ଦିଟା ଚୋବେଇଦଲି ଜଣେଇନି ସେଠୁ ତାପରେ ଖାଲି ପେଟରେ ବଟୀକା ଖାଇକି ଫେରେ ସିମେଇ ଖାଇକି ଆଇଲି। ମତେ ପ୍ରତି ଦଶ ପନ୍ଦର ମିନିଟ ଆ ପ୍ରତି ଦଶ ପନ୍ଦର ମିନିଟ୍ ସାଧା ଟା ମୁଁ ଖାଉଚି ବେଶୀ ସିଇଏ ନୁହେଁ ମତେ ଭୋକ କହୁଚି ଦଶ ପନ୍ଦର ମିନିଟ୍ କେ।
ହଁ ହଉ ଭୋକ ତା ବଲି ଏମିତି ଖାଇବୁ
ଶୁଭୁନି।
ପୋକ ହଉ ତା ବୋଲି ଖାଆନି ଏରା ଯଆରା ମନା କରୁଛି ସେଇରା ଖାଆନି।
ସିଏ ମତେ କହିଛି କେତେବେଳେ ପେଟ ଖାଲି କରିବୁନି। ଖାଲି ଖାଉଥିବୁ ଖାଲି ଖାଉଥିବୁ ଖାଉଥିବୁ।
ଖାଉଥୁ ବତ ସେକହିଲେ ଖାଉଥୁ ମାନେଇ ଆଲୁ ଫାଲୁ
ସେ ବା ଯୋଉ ମେଡିସିନ୍ ଦେଇଛି ପେଟ ଭିତରେ ସାଙ୍ଗେ ସାଙ୍ଗେ ହଜମ କରିଦଉଛି ଖାଇବା ଟା। ଫେରେ ଭୋକ ଲାଗୁଛି।
ଗୁଆହାାଇ ଦଉନୁ?
ଗ୍ୟାସ ପାଇଁ ହେଇଛି ନା ଏବେକୋଉଠି ଆଉ ହେବ। ସେଇଥିପାଇଁ ଖାଲି ଭୋକ ଭୋକ ଭୋକ ପେଟ ସକାଳୁଆ କଣ ପାଇଁ କାଟୁଛି କହିଲୁ ଶୋଇକି ଉଠିକି ବ୍ରସ୍ କରି ଖାଇଲା ବେଲକୁ ଟିକେ ଲେଟେ ହେଇଯାଉନି କି?
ହଁ ହୁଁ।
ହାଲୋ।
ହଁ।
ସକାଳେ ଶୋଇକି ଉଠିକି ବ୍ରସ୍ କରିକି ଖାଉ ଖାଉ ଟିକେ ଲେଟ୍ ହେଇଯାଉଛି ସେଇଥିପାଇଁ।
ତୋ ଗୁହ ଖାଇଦେ ତତେ ଗୁଣା ଲାଗିବନି।
ଗୁହ ନା ପୁହ ତୁ ସକାଳୁ ଫୋନ କରିଥିଲୁ ମୁଁ ଚାହିଁଥିଲେ ଏ ସକାଳେ କଥା ହେଇଥାନ୍ତେ ସକାଳୁ କେମିତି ଆଉ ହେବି। ସକାଳ ତ ପେଟକୁ ଧରିକି ବହୁଉଛି ମୋବାଇଲ ଧରିବାକୁ ଇଚ୍ଛା ହଉନି।
ସେଇ ପେଟକୁ ଧରିକି ବହିଥା ବସିଥା ପେଟକୁ ଧରିକି?
ଆଉ କଣ କରିବି ଅବସ୍ଥା ସେଇଭଳିଆ କଣ୍ଡିସନ।
ଯାଇଛୁ କୁଆଡେ?
ତା ହେଇଛି ପଥର ଗଡାରେ ବହିଚି।
କିଏ କିଏ?
ଏରା ହେୁ ଫିଜିଲୁ ଫିଲୁ ବଣ୍ଟି ଫଣ୍ଟି ସବୁ ବଇଚନ୍ତି।
ଆଉ ଲିଚୁ ଲି
କ୍ୟଟିନିରେ ଆଁ ଆଁ।
ଲିଚୁ କିଏ?
କଣ?
ଲିଚୁ କିଏ?
ତମ କ୍ଲାସ ହିମାଂଶୁ।
ଅ ହିମାଂଶୁ କି।
ହଁ ସେ ତମ କ୍ଲାସ ହିମାଂଶୁ। ବର୍ଷା ଉଠେଇଲା ଲୋ
ବର୍ଷା ହେଲା?
ଉଠେଇଛି ଏରା ହବନି।
ଓ ହୋ। ଆଉ। ଘରେ କଣ
ହବନି ମତେ ଲାଗୁଛି ବଷା ଟା ଆଁ।
ଘରେ କଣ କରୁଥିଲେ ଆସିଲା ବେଳେ?
ମୁଁ ଆଇଲା ସବୁ ଦିନିସ ପତ୍ରର କାମ କରୁଥିଲେ ଆଉ କଣ କରିବେ।
ଓହୋ।
ମାଇନ୍ସ ଆଡୁ ଆଇଥିଲେ ହେଇଥାନ୍ତା ବର୍ଷା ଟା। ଆଉ ବର୍ଷା ଟା ଦେଖେ ଉଠେଇଛି କୋଉପଟୁ ମୋ ମଝିରେ ଉଠେଇଛି କୁଆଡୁ ହବ ହବନି।
ଓ ହୋ।
ହାଲୋ।
ହଁ‌।
କହିଲେ ବର୍ଷା ଯେତେବେଳେ ଉଠେଇବ ଜାଣିବୁ ମାଇନ୍ସ ଆଡୁ ଯଦି ଉଠେଇଥିବ ଜାଣିବୁ ହବ। ନହେଲେ ହବନି।
ମାଇନ୍ସ କୁଆଡ଼େ କହିଲୁ।
ମାଇନ୍ସି ସେ ଯୋଉ ଭାଇ ଯାଉଛି ଡ୍ୟୁଟି ଯୋଉ ଦଦା ରୁହନ୍ତି ରହୁଥିଲା ଆଗୁରୁ ଯୋଉଠି ଯୋଉ କାଳିଆ ପାଡି ହେଇଆଡେ ହେଇ ବାଲଝାଟି ଡାହାଣ ପଟ ଆଡେ ଯଦି ସେଇଆଡୁ ଉଠେଇଥିବ ଜାଣିକି ବର୍ଷା ଟା କମ୍ପଲସରି ହବ। ଆଉ ଯଦି ଏପଟ ହେପଟ କୋଉଠୁ ଉଠେଇଥିବ ତାହାଲେ ବିଲକୁଲ ହବନି।
ଆଉ ଖରା ବେଳେ କଁ ଖାଇଲୁ?
ଖରାବେଳେ ଖାଇଲି ଭାତ ଆଉ ବାଢିଆ ଡାଲମା। ଆଉ ମା ଛ ମାଛକୁ ଖାଲି ମୋର ପଡିଥିଲା କଣ କହିଲୁ ଜିରା ଟିକେ ବୋଉ ବାଟି ଦେଇଥିଲା। ଆଉ ହଳଦୀ ଟିକେ କାଶ୍ମୀର ଲଙ୍କା ଗୁଣ୍ଡ ଟିକେ ଗୋଳେଇ ଦେଇକି ତାକୁ ଭାଜି ଦେଇଥେଲା ଯେନ୍ତୀ ଭା ଜନ୍ତି ନର୍ମାଲ ଭାଜିଲିନି ଆଜି କହିଲି ଯୋଉ ମସଲା ପକା ସେଇ ପାଇଁ ହେଇରା ହେଇ ରା ପକେଇଥିଲା ଆଉ।
ଆଉ ସେମାନେ ତାଙ୍କର ତରକାରୀ କରିକି ଖାଇଲେ?
ନାଇଁ ତେଲ ଜଷ୍ଟ ଟିକେ ଖାଲି କଣ କହିଲୁ ଉଁ ତେଲ ଟିକେ ଖାଲି ସେଇ ମସଲାରେ ଗୋଳେଇଲା ଆଳୁକୁ ସେଇଥିରେ ଟିକେ ଢାଳିକି ହାତ ମାରିଦେଲା। ସେଇରାକୁ କଡେଇରେ ରଖିଦେଲା ତତେଇକି ହେଇଗଲା। ପାଣି ଟିକେ ଟିକେ ଦେ ତାଙ୍କରି ସେ ଅଲଗା କଲେ।
ଅହଁ।
ହେଲା।
ତିରେ କଣ ଚିକେନ ଆଉ ନା ମାଛ ଅଛି?
ନାଇଁ ମ ଟୋଟାଲେ ଯେ ମା ଭାଗ କରିଥିଲେ ପାଞ୍ଚ ଛଅ ପିସ୍ ନା କଣ ହେଇଥିଲା ଯେ ତାକୁ ଦିନରେ ଖାଇଦେଲେ ବୋଧେ ରାତିରେ ବୋଧେ ଅଣ୍ଡା ସି ସିଝା ଖାଇବୁ ଆଉ ମୋ ପାଇଁ ଅଣ୍ଡା ସିଜା। ଡାଲମା ତାଙ୍କର ବୋଧେ ତରକାରୀ କରିବ ବୋଉ ବୋଧେ ଆଉ।
ତାଙ୍କର ତ ତରକାରୀ ହିଁ ହବ ଆଉ।
ହୁଁ
ମୁଁ ଆଜି କଙ୍କଡା ଚୋବେଇଲି ଯେ ମା ହାତ ମୁଁ କଙ୍କଡ଼ା ଚୋବେଇଲି ଯେ ମୋ ହାତ ଖଣ୍ଡିଆ ହେଇଗଲା ମୋ ଜିଭରୁ ଫାଳେ ପଳେଇଛି।
କଙ୍କଡ଼ା ଚୋବୋଉ ଥୁଲୁ ନା ତମ କଙ୍କଡ଼ା ତା ଦାନ୍ତ ଲଗେଇ ଦେଇଛି।
ନା ଚୋବୋଉଥିଲି ବି ବଡ ବଡ ଗୋଡୋ ଆଣିଥିଲେ ମୁଁ ତାକୁ ଚୋବେଇ ପାଇଲିଣୀ ଦାନ୍ତ୍ରରେ ହେଲାନି ପଳା ହାତରେ ଏମିତି କଲା ବେଳୁ ହାତ କଟିଗଲା ଫୁଣି ଦାନ୍ତରୁ କଲା ଆଳୁକୁ ଜିଭ ପାଖୁରୁ ଖଣ୍ଡେ ପଳେଇଲା। ପଳେଇଲା ଆଉ ଯୋଉ ଓଠୋ ଓଠୋ ତଳେ ଏରା କଣ। ଓଠୋ ତଳେ ଯୋଉ ମାଂସ ନାହିଁ ସେଇ ମାଂସରେ ତା ଗୋଡୋଟା ଏନ୍ତି ଠାକିକି ରହିଲା। ମୁଁ କେତେ କଷ୍ଟରେ ଏନ୍ତି ଟାନ୍ ଦେଲା ଯେ ହେଟୁ ଫୁଣି ବ୍ଲଡ ବାହାରିଲା।
ହୁଁ। କଙ୍କଡ଼ା ଟା ଖାଆନ୍ତି କଁ ପାଇଁ ହେଠୁ ତ ମାଉଁସ କିଛି ବାହାରେନି।
ହଁ ପା ବଢ଼ିଆ ଟେଷ୍ଟି ଲାଗେ ଆଉ।
ତାରି ଖାଲି ଫ୍ଲେବର ଝୋଳ ଫ୍ଲେବର ଟା ଭଲ ଲାଗେ ଟିକେ। ଆଉ ତା ଗୋଡୋ ଗୋ ତା ଗୋ ହଁ ତା ଗୋଡ ଭିତରୁ ଯୋଉ ମାଂସ ଟା ଟିକେ ବାହାରେ ସେଇଟା ଟିକେ
ବାହାରେ ମଂଷ ତ ବାହାରେ ବାହାରେ ବା ଯୋଉ ହେରା କଣ ତ ହୀରା ହୀରାକୁଦୁ କୋହୁଛି। ଅଁ ଯୋଉ ହେଟା ହେଇଆଡେ କଣ ମ ମୋ ଭାଉଜ ଘର ଗାଁ ପାରାଦୀପ ଆଡ଼େ ଭଲ କଙ୍କଡ଼ା।
ହଁ ପାରାଦୀପି ଆଡେ ଆଉ ଏପଟେ ଭାଉଜ ଘର ଗାଁ ପଟେ ବି। କେନ୍ଦ୍ରାପଡା ଆଡେ ତାଙ୍କରି କଙ୍କଡା ଚିଙ୍ଗୁଡି ଚିଙ୍ଗି ଚିଙ୍ଗୁଡ଼ି କେଡେ କେଡେ କୋହୁନୁ।
ବୋପା ହଁ ପା ଅନା ଚିଙ୍ଗୁଡ଼ି ଏଡେ ଏଡେ।
ଚିଙ୍ଗୁଡ଼ି କରିଥଲେ ତାଙ୍କ ପିଛିର ହାତ ପା
ପାପୁଲି ପୁରା ହାତ ମୁନା ଭାଇ ହାତଟା ଆଡେଟେ ତା ପାପୁଲି ଟା ହେ ମାନେ ଚେଡ଼ିକି ସେ ମୁନା ଭାଇ ହାତ ବି ପାଇବନି। ମାନେ ଏଡ଼େ ବଡ଼
ଚିଙ୍ଗୁଡି ହେ ହେଇଥିରୁ ଦିଟା ଖାଇଦେଲେ ପେଟ ଫୁଲ ହେଇଯିବ। ଆମେ ଯୋଉ ଯାଇଥିଲେ ଦେଖି ଯୋଉ ଟାଇପରେ ଯୋଉ ତ ଦେଖ ଯୋଉଥର ଦେଖି ଯାଇଥିଲେ ମୁଁ ହେଥିରୁ ଦିଟା ଖାଇଦେଲି।
ହଁ ପା ଦେଖି ଆସିଲେ ଚିନି ଭାଉଜ କେତେ ଖାଉଥିଲା କିରେ ମୁନା ଭାଇ।
ହଁ ବା।
ତମେ ତ ଉଠିକି ପଳେଇଲ ପୁଅ ପିଲା ଖାଇକିଛି ଆମେ ଝିଅ‌ ଅବଶ୍ୟ ଚିନି ଭାଉଜ ଖାଇଲା ଖାଲି ଭାଉଜ। ତାଙ୍କ ଭାଇକୁ ଡାକିଲେ କହିଲେ ମୁଁ ନଣନ୍ଦ କୁ ଚିଙ୍ଗୁଡି ଦେ ତାଙ୍କ ଙ୍କୁ ପସନ୍ଦ ମା ମୋତେ ସେ ଆଣିକି ଦେଲେ ଚାରି ପିସ୍ ଚିନି ଭାଉଜ ପୁଣି ମୋଠୁ ନେଇଗଲା କହିଲା ଝିଅ ତୁ ଖାଇ ବୁନି। ମୁଁ କହିଲି ମୁଁ ହେଠୁ କହିଲି ନା ଖାଇବିନି ନା ହଉ ନେଇ ଯାଉଛି କହିକି ନେଇ ଗଲା।
ହୁଁ ହୁଁ।
ହେଲା ଭାଉଜ ଭାଉଜ ପୁଣି ଡୁଙ୍ଗିକି ଅନଉ ଥିଲେ।
ତାପରେ
ତୁ ଜା ବାହାଘର ଆମେ ଯିବୁ ତିନି ତାରିଖ ରେ ବାହାଘର। ତୁ ଯା ପଳା।
କା ବାହାଘର ତିନି ତାରିଖ ନେ।
ଏଇ ପିପୁନା ଦୀ।
ତାର ଘର ବାହାଘର ନା ମନ୍ଦିର ବାହାଘର।
ମନ୍ଦିର ବାହାଘର କିନ୍ତୁ ଡିଜେ ଫିଯେ ଯିବା ଆଉ। ଡୀଜେ ଫିଜେ ଯିବ କିନ୍ତୁ ମନ୍ଦିର। ଆଁ।
ଓ
ହା ଲୋ। ହୁଁ କ। ହଁ ଆମ ପାଇଁ ଅଲଗା ଗାଡି କରିଛନ୍ତି କିନ୍ତୁ ମୁଁ ତ କିଛି ଖାଇବିନି ଭାବୁଛି ଯିବି କି ନାହିଁ।
ହେ ଆଇସ୍କ୍ରିମି ବ ଖାଇଦବୁ ଆଉ।
ଅରୁଆ ହବ ପନିର ହବ ଏରା ତ କିଛି ଖାଇ ହବନି। ମସଲା ଫସଲା ଯାହା ହେଲେ ପଡିବ।
କଣ ଦେଖି ଟିକେ ଖାଇଦବୁ କଣ ଭଲ ଜିନିଷ ଥିବ ‌।
ହଁ କଣ କହିଲୁ।
ମୁଁ କହିଲି ଏମିତି କଣ ଦେଖି ଦୁଖା କି ଖାଇଦବୁ କଣ ପାମ୍ପଡ ଫାମ୍ପଡ ପାମ୍ପଡ ଖାଇବୁନି।
ନା। ସେରା ତେଲ ଭାଜିରା ପୁଣି ମତେ ପ୍ରତି ଅଧଘଣ୍ଟା ଘଣ୍ଟାକୁ ଥରେ ଭୋକ ହଉଛି ‌। କୁଆଡୁ ଆସିବ ଖାଇବା ଏତେ ମୁଁ ହେଥେରେ ଯିବି। ଯିବି ଯେ ଯଦି ଟିକେ ଡେଇଁ ପଡିବି ମୋ ପେଟ ଖାଲି ହେଇଯିବ ଭୋକ ଲାଗିବ। ପେଟ କାଟିବ ଆ ଯିବନି ବେଷ୍ଟ ନୁଏଲୋ। ଦେଖିବା ଅଛି ତ ଟାଇମ ଯେଦି ହେତିକି ବେଳୁକୁ ଭଲ ହେଇ ଯାଇଥିବି ଭଲ କଥା ନୁହେଁ।
ହଁ ଭଲ ବି ହେଇଯାଇ ଥିବୁ ସେତିକି ବେଳକୁ ହଉ ମୁଁ ଟିକେ ରଖିଲୁ କାହା ଗୋଟେ ଫୋନ ଫୋନ‌ ଆଇଲାଣି ମୁଁ ଟିକେ କ କଥା ହେଇକି ତତେ କଲ୍ କରୁଛି ଫୋନ୍ ଆସୁଛି ମୁଁ କଥା ହେଇକି କଲ୍ କରୁଛି।
ତ ଉ ରଖ।
ହଉ।
କାଟେ ତୋ ଆଡୁ କାଟିଲୁ।
ହଁ ହଁ।